ତ ନମସ୍କାର।
ନମସ୍କାର।
ହଁ କେମିତି ଅଛନ୍ତି? ହଁ, ମୁଁ ସେ କଥା ପଚାରି ଯାଉଥିଲି। ହଁ ବହୁତ ଭଲରେ ଅଛି। ଆଉ ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲରେ ଅଛି। ଏବେ କଣ କରୁଛନ୍ତି?
ଏବେ ମୁଁ ବସିଛି ଆଉ ଟିକେ ପଢାପଢି ବି ଚାଲିଥିଲା। ହୁଁ ଆପଣ କଣ କରୁଛନ୍ତି?
ଜବ ପାଇଁ ବି ପ୍ରିପାରେସନ୍
ଆଜ୍ଞା।
ହୁଁ ହୁଁ। ଗ୍ରାଜୁଏସନ କମ୍ପ୍ଲିଟ ହେଇଯାଇଛି? ମୁଁ ତ ହାଉସ ୱାଇଫ ଯେହେତୁ ରୋଷେଇ ସରିଗଲା
ରୋଷେଇରେ ଆଜି କଣ କଣ ହେଇଛି?
ଆଜି ଯେହେତୁ ମଙ୍ଗଳବାର ବିନା ପିଆଜ ରସୁଣ ଅରୁଆ ଭାତ, ଡାଲମା, ଭଜା କାକୁଡି ସାଲାଡ ଏ ବଡି ଭଜା ଏମିତି ଆଉ ବେଶୀ କିଛି ହେଇନି ଆଜି।
ଆପଣ କଣ ବିନା ପିଆଜ ଅଛନ୍ତି ସବୁବେଳେ ଖାଆନ୍ତି?
ନାଇଁ ନାଇଁ ନାଇଁ ନାଇଁ ମଙ୍ଗଳବାର ତ ଆଜି ସେଥିପାଇଁ।
ମୋ ଛାକି ପୋଡ଼ା ମଙ୍ଗଳବାରେ ସବୁ ମଙ୍ଗଳବାରେ ଖାଆନ୍ତି। ମଙ୍ଗଳାଙ୍କ ର ଓଷା ନା ହନୁମାନଙ୍କ ର ଓଷା?
ନାଇଁ ନାଇଁ ମଙ୍ଗଳା ମାଙ୍କର।
ବହୁତ୍ ବଢିଆ‌।
ଆଜ୍ଞା।
ଆଜି ରୋଷେଇ ଏ ତାହାଲେ ଖାଇସାରିଲେଣି?
ନାଇଁ ଖାଇନି ଏବେ ତ ସାଢେ଼ ବାର ହେଇଛି ନା ସାଢେ଼ ଗୋଟେରେ ଘରେ ଖାଆନ୍ତି ଯେହେତୁ ବାବା ମାମା ଖାଇଦିଅନ୍ତି ତାପରେ ସିଏ ଆସିଲା ପରେ କୋଚିଂ ସେଣ୍ଟର ଯେହେତୁ ଅ ସେ ଟିକେ ଛୁଆଙ୍କୁ ଦେଖେଇ ଦେଖାଇକି ଆସିଲା ପରେ ସେଏ ଆସିଲ ବେଳକୁ ସାଢେ ଗୋଟେ ଦିଟା ହେଇଯାଏ। ଆସିଲେ ଖାଉ ଆଉ।
ଆଚ୍ଛା ବହୁତ୍ ବଢିଆ କଣ ସେମିତି ଖାଇଛୁ ମୁଁ ତ କିଛି ଖାଇନି ସକାଳୁ ଖାଇଥିଲି ଯା ଉପମା ଆଉ ଏବେ ତ ମୁଁ ତ ହସ ଷ୍ଟେଲ୍ ରେ ରହୁଛି।
ହଁ ହଷ୍ଟେଲ ହୁଁ।
ରହୁଛି ଟିକେ ବହୁତ୍ ଦୂରରେ ହଷ୍ଟେଲ ରେ ରହୁଛି।
ହୁଁ।
ତ ଅ କିଛି ଖାଇନି ମାନେ କେ କେ ନା ନାଇଁ ସେସ୍ ଅଛି। ସେସ୍ ରେ ରାନ୍ଧିକି ଦେଇଦଉଛନ୍ତି।
ହୁଁ ହୁଁ ଆଉ କୁଆଡେ ବୁଲାବୁଲି?
ଭଲ ଲାଗେ ଆଉ ବୁଲାବୁଲି ଏ ବହୁ ପାଖାପାଖି ସବୁ ଓଡିଶା ରେ କଭର କରି ସାରିଛି ଆଉ ମତେ ବୁଲି ବାକୁ ବହୁତ୍ ଭଲ ଲାଗେ। ଆପଣଙ୍କୁ ଭ
ବଢିଆ। ହଁ ମତେ ତ ବହୁତ୍ ଭଲ ଲାଗେ କିନ୍ତୁ ମୁଁ କୁଆଡେ ଯାଇନି ଖାଲି ଓଡିଶାରେ ଆଉ ଏଠି କିଛି ସମ୍ବଲପୁର ଏଇ ବଲାଙ୍ଗୀର ଏମିତି କେନ୍ଦୁଝର ଏମିତି ସବୁ କିଛି ଜିନିଷ ଦେ ଜାଗା ଦେଖିଛି। ଆଉ ବାହାରକୁ ଯାଇ କିଛି ଥର ସିରିଡ଼ି ଯାଇଥିଲି ମହାରାଷ୍ଟ୍ର ସେଠି ନାସିକ୍ ଆଉ ପଣ୍ଡିଚେରୀ ପଣ୍ଡିଚେରୀ ମାନେ ଆମର ଟିକେ ଏଠି ମାନେ ଶାଶୁ ଘର ଲୋକ ଟିକେ ଶ୍ରୀମାସ ଅରବିନ୍ଦଙ୍କୁ ଟିକେ ବେଶୀ ମାନନ୍ତି ତ ସେଠି ତାଙ୍କର ଆଶ୍ରମ ତ ସେଇଠାକୁ ଆମେ ଯାଇଛୁ ହେଠୁ ଦୁଇଥର ଯାଇଛି। ଆଉ ଆଉ କୋଉଠି କି ଯାଇନି।
ଆ ତିରୁପତି ବାଲାଜୀ ମନ୍ଦିର ଯାଇଛନ୍ତି?
ଯାଇନି ସେଆଡୁ କୁଆଡୁ ବି ଯାଇନି। ଟାଇମ୍ ହଉନି ମେନ୍ କଥା ଦୁଇଥର ଛୁଟି ରହୁଛି କୋଚିଂ ସେଣ୍ଟର। ଗୋଟେ ରଜରେ ରହୁଛି ଗୋଟେ ଦଶହରାରେ ରହୁଛି। ଏମିତି ସବୁବେଳେ ଆଉ ଯାଇ ହଉନି ନା। ହଁ।
ଆଉ କଣ ସକାଳେ କଣ ଖାଇଥିଲେ?
ସକାଳେ ମୁଁ ଆଜି ରୁଟି ହେଇଥିଲା। ଆଉ ତରକାରୀ ବି ହେଇଥିଲା ଯେହେତୁ ପିଆଜ ରସୁଣ ସେ ମାମା ବାବା ପୁଅ ଗୋଟେ ଅଛି ସେ ସ୍କୁଲ ଯାଉଛି। ହେଇଥିଲା ସେମାନେ ସବୁ ଖାଇଛନ୍ତି ମୁଁ ଖାଇଦେଲି ଛତୁଆ ମୁଁ କହିଲି ଏନ୍ତା ହ ଛାଡ ତମେ ପିଆଜ ରସୁଣ ଖା ଖାଇଦେବେ ମୁଁ ଗୋଟେ ଦିନ ଖାଇଦେବି ଛତୁଆ ଆଉ।
ଆଚ୍ଛା ଯାହା ହଉ ଆଉ ଛତୁଆ ହାତ ତିଆରି ଛତୁଆ ନା ମାନେ
ହାତ ତିଆରି ନାଇଁ ନାଇଁ ହାତ ତିଆରି ଛତୁଆ। ଆମେ ତିଆରି କରୁ ଘରେ ଚୁଡା ମାଣ୍ଡିଆ। ଏଇ ଯୋଉ ଆଲମଣ୍ଡ କାଜୁ ଏମିତି ପକେଇକି ସବୁ
ଆଉ କଣ କଣ ପଡିବ ଟୋଟାଲ ମତେ ଟିକେ ରେସିପି ଟା କହିପାରିବେ ରୋଷେଇ ର ପ୍ର ପ୍ର ପ୍ରସ ପ୍ରସ୍ତୁତ ପ୍ରଣାଳୀ ଟା ଟିକେ କହିପାରିବେ କେମିତି କଣ କରାଯାଏ ହୁଁ।
ସେ ଆମେ ଘରେ ଯେତେବେଳେ ପୁଅ ପାଇଁ ହୁଏ ତ ଛତୁଆ ଚୂଡା ଚୁଡ଼ା କୁ ଭାଜି ଦଉ ଭାଜି ସାରିଲା ପରେ ସେ ତା ଦେହରେ ମାଣ୍ଡିଆ ଟିକେ ଭାଜି ଦଉ। ଆଉ ଗହମ ତ ଏଠି ମିଳୁନି। ଲାଷ୍ଟ କୁ ଦଲିଆ ଯୋଉ ମିଳୁଛି ଗହମ ଛୋଟ ଛୋଟ ଖଣ୍ଡ। ତାକୁ ଆଣିକି ଭାଜିକି ପକେଇ ଦଉ। ଆଉ ସୋଲା ଆଉ ଆଲମଣ୍ଡ ଆଉ କାଜୁ ଶାଗୁ ଟିକେ ପକେଇଲେ କଣ ପେଟ ଥଣ୍ଡା ହୁଏ ବୋଲି ତ ମୁଁ ଜାଣିନି ମାମା କହନ୍ତି ମୁଁ ସେଥିପାଇଁ ଟିକେ ଅଳ୍ପ ଟିକେ ପକେଇଦିଏ। ସେତିକି ଆଉ ବେଶୀ କିଛି ପକାଏନି ଆଉ ଡ୍ରାଏ ଫ୍ରୁଟସ ବେଶୀ। ସେତ୍କି ପକେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦିଏ ଆଉ ଡ୍ରାଇ ଫ୍ରୁଟସ
ଆଉ ଭାଜି କି ଭାଜି କି କି ଭାଜିିକି କରୁଛନ୍ତି ନା ମାନେ ସେମତି କରୁଛନ୍ତି ସବୁ ଭଜା। ଆଉ ବୁଟ କାଇଁ ପକଉ ନାହାନ୍ତି ବୁଟ ତ ବହୁତ ଭଲ ଜିନିଷ।
ହୁଁ ସେ ତ ସଲା ଯୋଉ ବୋ ଟ ସୋଲା ଯଉଟା ନୁହେଁ କି ହଁ ସେଇଟା ସେଇଟା ପକେଇ ଦିଏ ହଁ ମଟ ଖାନି ବି ବହୁତ ଭଲ ସେଇଟା ଝିଅ ଆମର ଯୋଉ କଣ ତ ଦିଅରଙ୍କର ଝିଅ ଅଛି ତାଙ୍କ ପା ତା ପାଇଁ ପଡେ ମଖନା ଏ ଯୋଉ ସିଡ୍ସ୍‌ ଯୋଉ ପଡେ କଣ ତ୍ ହଁ ପିସ୍ତା ସିଡ୍ସ ପଡେ ସେଟା। ଆଉ ଗୋଟେ କଣ ତ ବୋଇତାଳୁ ନା କଣ କଖାରୁ ଯୋଉ ମଞ୍ଜି ଯୋଉ ପକଉଛନ୍ତି। ତାକୁ ବି ପଢେ ତାର ତାର ବି ବହୁତ ସାରା ଜିନିଷ ପଡେ। କିନ୍ତୁ ଇଏ ଯେହେତୁ ବଡ ହେଇଗଲାଣି ଆଉ ତାକୁ ଏତେ ସାରା ଡ୍ରାଇ ଫ୍ରୁଟସ ସବୁ ଦିଆ ହଉନି ସବୁ ଖାଇଲାଣି ନା।
ଆଚ୍ଛା।
ମୀ ଆଉ।
ବହୁତ ଭଲ କଥା ମୁଁ କିନ୍ତୁ ଯେ ମୁଁ ବି ଘରେ ଛତୁଆ ବ ନେଇଛି ଆଉ ବୁଟ ପକାଏ ଆଉ ମାଣ୍ଡିଆ ପକାଏ ଆଉ ଚିନାବାଦାମ ପକାଏ ପେସ୍ତା ବାଦାମ ପକାଏ କାଜୁ ପକାଏ। ଆଉ ଆଲମଣ୍ଡ ର ପକାଏ ଆଉ ନଟ୍ସ ପକାଏ। ହୁଁ। ତାପରେ ଆଉ କଣ ରହିଲା ଆଉ ମଖାନା ପକାଏ। ମଖାନା ପକାଏ ଆଉ ଗହମ ପକାଏ। ଆଉ ଚୁଡା ଅଳ୍ପ ଟିକେ ଅରୁଆ ଚଉଳ ଦିଏନି ଅରୁଆ ଚଉଳ ଖାଇଲେ ପେଟ କାଟିବ। ଦିଏନି ଅରୁଆ ଚାଉଳ। ଲୋକ ବାସ୍ନା ପାଇଁ ବି ଅରୁଆ ଚାଉଳ ଦିଅନ୍ତି କି ମୁଁ ପକା ଏନି। ଆଉ ଏମିତି କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେଲେ ଭାଜିକି ସବୁ ଗ୍ରାଇଣ୍ଡିଙ୍ଗ କରିଦେଲେ ବହୁତ ଛତୁଆ ଖାଇଦିଏ ତ
ହୁଁ ହୁଁଁ।
ଖାଇବା ଟେଷ୍ଟ ଲାଗେ ଅମୁଲ ଗୋଳେଇକି ଖାଇବାକୁ ପଡେ ଆଉ।
ହଁ ଅମୁଲ ବି ପଡେ ଅମୁଲ ତା ସାଙ୍ଗରେ ବିସ୍କିଟ।
ହଁ ବିସ୍କୁଟଟା ପକେଇବା କଥା ନୁହଁ କାହିଁକିନା ଅ ବିସ୍କୁଟଟା ଆମର ଚିନି ଭାଗ ଅଧିକା ରହୁଛି ମଇଦା ରହୁଛି ତ ଆମେ ଖାଇବାଟା ଠିକ୍ ହବ ନାହିଁ। ଛୋଟ ଛୁଆକୁ ତ ଦବା କଥା ନୁହଁ ଛୋଟ ଛୁଆକୁ ଦେଲେ ବଡିରେ କୋଲେଷ୍ଟ୍ରୋଲ ଲେବୁଲଟା ଜଲଦି ବଢିଯିବ ଛୁଆଙ୍କର କୋଡ଼ିଏ ବର୍ଷ ହେଇନଥିବ ଡାଇବେଟିସର ସମ୍ମୁଖୀନ ହେବେ।
ହୁଁ ହୁଁ।
ଆଉ ଘରେ ସମସ୍ତେ ସ୍ଵାସ୍ଥ୍ୟ ଭଲ ଅଛି?
ସମସ୍ତ ଘରେ ସମସ୍ତଙ୍କର ସ୍ଵାସ୍ଥ୍ୟ ଭଲ ଅଛି। ଏକା ମୋର ଏକା ଘର ଭିତରେ ସ୍ଵାସ୍ଥ୍ୟ ସବୁଠୁ ଖରାପ ହୁଁ ହୁଁ ହୁଁ।
ଆଚ୍ଛା କଣ ଖରାପ ହେଇଛି?
ମୋର କିଡନୀ
ଏତେ କମ୍ ବୟସରୁ କିଡନୀ କଣ ପାଇଁ ଏମିତି ହେଲା କଣ
ଡକ୍ଟର କହିଲେ ଏଇଟା କଣ ଆଇଜିମଏପ୍ରୋପାଥି କଣ କ୍ରନିକ କିଡନୀ ଡିଜିଜ୍ ଯୋଉଟା କି ଭଲ ହେବନି।
କାହିକିଁ ଭଲ ହବନି? ଏବେ ତ ସାଇନ୍ସ ଡେଭଲପମେଣ୍ଟ ବିଜ୍ଞାନ
କିଛି ସାଇନ୍ସ ଡେଭଲପ୍ କରୁଛି କିନ୍ତୁ ଆର ମେଡିସିନ ନାହିଁ କଣ କରିବା ଆର ମେଡିସିନ ହିଁ ବାହାରିନି।
ଆଚ୍ଛା, ଆଉ କିଛି କିଡନୀ ଟ୍ରାନ୍ସପ୍ଲାଣ୍ଟ କଲେ
ଟ୍ରାନ୍ସପ୍ଲାଣ୍ଟ କଲେ ବି ଯେହେତୁ ସେ ଯୋଉ କହୁଛନ୍ତି ଗୋଟେ କଣ ଇମ୍ୟୁନିଟିସିଷ୍ଟ ତମେ ଯୋଉ ଇମ୍ୟୁନିଟି କଣ ସେ ସାଇନ୍ସ ବାଲା ସେ ସବୁ ଜାଣିଛନ୍ତି କଣ ଗ୍ଲୋମରିସ ନା କଣ ସେଟା ସବୁ? ସେମାନେ କଣ ଖରାପ କରଉଛନ୍ତି ହେଲା ତମେ ଟ୍ରାନ୍ସଫର କଲେ ବି ତମ ପାଞ୍ଚ ଛଅ ବର୍ଷ ପରେ ଫେର୍ ସେମ୍ ଜିନିଷ ତମ ସେ କିଡନୀକୁ ବି ଖରାପ କରିବ।
ସେଇଥିପାଇଁ ଏତିକି ଯେତିକି ଏବେ ତ ଅଛି ଠିକ ଠାକ୍ ଅଛି ମାନେ ବେଶୀ ଖରାପ ହେଇନି ଯେହେତୁ ମୁଁ ଧରିଦେଲି ତିନି ନମ୍ବର ଷ୍ଟେଜକୁ ଯାଇକି ପଳେଇ ଆଇଛି। ଧରିଦେଲି। ଆ ଡକ୍ଟର କହିବା ଅନୁସାରେ ଯେ ୟାଙ୍କର ଲାଷ୍ଟ ଷ୍ଟେଜ୍ ମାନେ ଡାଇଲୋସିସ୍ ହେଲା ପର୍ଯ୍ୟନ୍ତ ଏଇ ଏଇ ଯୋଉ ସିମଟମ୍ ମାନେ ଏଇଟା ଜଣା ପଡେନି। ଏଇ ଯୋଉ କିଡନୀଟା ଆଇଜେନ ପ୍ରଭାତିଟା ଜଣା ପଡେନି। ତାଙ୍କର ଯେତେବେଳେ ଜଣା ପଡିବ ସେତେବେଳେ ଡାଇଲୋସିସ୍ ହେଇଯାଏ। ଆପଣ ଜାଣିଦେଲେ ବହୁତ ଭଲ। ଆଉ ଯେତେବେଳେ ଜାଣିଲି ତାହେଲେ ମୁଁ ମେଡିସିନ ଏବେ ଟ୍ରିଟମେଣ୍ଟ ହଉଛି ଦେଢବର୍ଷ। ବର୍ଷେ ହେଲାଣି ରହିଛି ଭୁବନେଶ୍ଵରରେ କେୟାରରେ।
ହଉ।
ମେଡିସିନ ଖାଉଛି, ହଁ ହଁ। ମେଡିସିନ ଖାଉଛି ଖାଇକି ମାନେ ସେଇଠି ଷ୍ଟେବଲ ହେଇକି ଅଛି। ଡକ୍ଟରଙ୍କ କହିବା ଅନୁସାରେ ସିଏ ଷ୍ଟେବଲ ହେଇକି ରହିଲା ତାହେଲେ ତ ଦେନ୍ ଭଲ। ଏମିତି ଦଶ ପନ୍ଦର ବର୍ଷ ପଳେଇଯିବ। ଯଦି ଷ୍ଟେବୁଲ ନହେଲା ବଢିଲା ତାହେଲେ ସେଇଟା କିଛି କରିହବନି। ଡାଇବେସିସ୍ ପାଖକୁ ପଳେଇ ଯାଇପାରେ। କିନ୍ତୁ ଏବେ ଷ୍ଟେବୁଲ ଦେଢ ବର୍ଷ ହେଲାଣି ଦେଖୁଛି ସେ ଯୋଉଠି ଥିଲା ସେଇଠି ଅଛି। ଏମିତି ଆଗ ପଛ ଗୋଟେ ପଏଣ୍ଟ ଦୁଇ ପଏଣ୍ଟ ଏମିତି ପଛେ କମୁଛି କିନ୍ତୁ ବେଶି ବଢିକି ଯାଇନି।
ଆଚ୍ଛା।
ହୁଁ
ଆପଣଙ୍କର ପୁଅ କେତେ ବୟସର?
ହଁ ଆଠ ବର୍ଷ।
ଆପଣଙ୍କୁ କେତେ ବୟସ?
ମତେ ତ ଥାର୍ଟି ଟୁ। ଥାର୍ଟି ଟୁ ଥାର୍ଟି ଥ୍ରୀ ହେଲା। ସେ କହିଲେନା ଅଠେଇଶି ରୁ ତିରିଶ ବର୍ଷ ଭି ଭିତରେ କି ଏଇଟା ଏଇ ସିମ୍ଟମ୍ ପ୍ରାୟ ଉଁ ସମସ୍ତଙ୍କୁ ଦେଖା ଯାଉଛି ଏଇ ରୋଗ ଟା।
ଭଗବାନ କରନ୍ତୁ ଭଲ ହେଇଯାଉ।
ହଁ ଖାଇବାର ବହୁତ ରେଷ୍ଟ୍ରିକସନ। ଉଁ ଧରା ଧରି ମଙ୍ଗଳବାର କୁ ଥରେ ଡାଲମା ଖାଉଛି ମାନେ ପ୍ରୋଟିନ୍। ଦେନ୍ ରୋଟିନ୍। ଭାତ ଖାଇବା ପୁରା ମନା ସେ କିନ୍ତୁ ମାନେ ସବୁ ରୋଗରେ କିଛି ଖାଇବାର ରେଷ୍ଟ୍ରିକସନ ନ ଥାଏ। କିନ୍ତୁ କିଡନୀ ରୋଗରେ ପ୍ରବଳ ରେଷ୍ଟ୍ରିକସନ ରହୁଛି। ଯେହେତୁ ପ୍ରୋଟିନ ଖାଇ ପାରିବନି। ତା ଦେହରେ ପୋଟାସିୟମ ଜାତୀୟ ଜିନିଷ ପରିବା ଖାଇ ପାରିବନି। କିଛି ଦିନି ପରିବା ଖାଇବ ଫଳ ଉଁ ପୋଟାସିୟମ ଯଉଟାରେ ରହୁଛି। ହଁ ପୋଟାସିୟମ ଯୋଉଟାରେ ନଥିବ, ସେଇଟା ମୁଁ ଖାଇପାରିବି।
ଆଚ୍ଛା ଆଚ୍ଛା।
ଆଉ ଫଳ ଫ୍ରୁଟସରେ ସେମିତି କିଛି ବେଶୀ ଖାଇପାରିବନି। ଆପେଲ ଖାଇପାରିବ କି ପିଜୁଳି ଖାଇପାରିବ, ଆଉ ସପୁରୀ ଖାଇପାରିବ। ଆଉ ନହେଲେ ପାଚିଲା କଦଳୀତ ବିଲକୁଲ ନୁହେଁ। ତାଦେହରେ ବହୁତ ସାରା ପୋଟାସିୟମ୍ ଥାଏ। ଆଉ ପରିବା ପତ୍ର ସେମିତି ଶାଗ ଫାଗ କିଛି ଖାଇବା ମନା ତା ଦେହରେ ପ୍ରୋଟାସିୟମ ଥାଏ ନା। ଆଉ ସେମତି ପ୍ରୋଟିନ ପନିର ଫନିର, ମଟର ଡାଲି ଏରା ବି କିଛି ଖାଇ ପାରିବାନି। ହଁ ବହୁତ ସାରା ଖାଲି ପରିବାର ସିଜା ଖାଇବି। କେତେ ସିଜା ଖାଇବ ମଣିଷ? ସେ ଅମୃତଭଣ୍ଡା ସେଇ ଆଳୁ ବାଇଗଣ ସା ଜହ୍ନି ଏଇଗୁଡ଼ା।
ହୁଁ ସେଇଗୁଡା ତ ପରିବାର ତ ନିହାତି ଖାଇବ ବେଷ୍ଟ୍ ଜିନିଷ।
ସେଟା ଗୋଟେ ଦିନ ମୁଁ ଖାଉଛି ଯାହା ମଙ୍ଗଳବାରକୁ ଡାଲମା। ଥରେ ଥରେ ସେୟାବ ରଖ। ପ୍ରୋଟିନ ତ ଖାଇବ ନହେଲେ ଡକ୍ଟର ବି କହୁଛନ୍ତି ଟିକେ ଯାହାହେଲେ ପ୍ରୋଟିନ ନ ଖାଇଲେ ତମେ ବଞ୍ଚିବ ଏମିତି। ସିଆଡୁ ଫିଆଡୁ ଗୋଟେ ଆଡୁ। ପୁରା ଭଲ କରିବାକୁ ଗଲା ବେଳକୁ ଏଆଡୁ ବଡି ଆହୁରି କଣ ପ୍ରୋବ୍ଲେମ ବାହାରୁଥାଉ। ସେଥିପାଇଁ ମତେ ଦେଖିକି ଟିକେ ପ୍ରୋଟିନ୍ ଖାଇବାକୁ ପଡୁଛି ମାନେ ଆଁ। ଧର ତମର ବଡିର ୱେଟ୍ ଯେତିକି। ତମେ ସେମିତି ଧର ପଡିର ପଚ ପଚାଶ ଗ୍ରାମ ର ତମେ। ଖାଇପାରିବ ଇଏ ପ୍ରୋଟିନ୍।
ଆଚ୍ଛା।
ଏମିତି ଚାଲିଛି ସେମିତି ଆଉ ଲାଇଫ୍ ଟା ଆଉ। କଣ କରିବା କିନ୍ତୁ ମୁଁ ବିନ୍ଦାସ ରହୁଛି।
ହଁ ବିଜନେସ୍ ରୁହନ୍ତୁ ଆଚ୍ଛା ମୁଁ ରଖୁଛି। କଥା ହବା କିଛି ସମୟ ପରେ ହ
ଓକେ ଓକେ ଠିକ୍ ଅଛି ବାଇ।
ବାଏ।